ପଂ ଜ ଭାଇ
ଏପଟେ ଇଆଡେ ଡେମ୍ ଆଡେ ଆସିଛି ବୁଲିବାକୁ ଆଉ।
ଆଛା ଆଚ୍ଛା ମୁଁ ଘରେ ଭାଇ ଶୋଇଛି। ଖାଇ ପିଇକି ତମେ ବଢିଆ ବୁଲୁଛ ଆଉ।
ଏବେ ଆଗେ ଖାଇଲ ବୋଧେ ଯାହା ଲାଗୁଛି ଆଉ ଟିକେ ଗମ୍ଭୀର ସ୍ୱର ବାହାରୁଛି।
ହଁ ହଁ ଭାଇ ତମେ କେମିତି ଜାଣିଦେଲ ମୁଁ ତ ଏବେ ହିଁ ଭାତ ଡାଲି ଖାଇକି ଆସିଲି।
ସେ ଭୟ ଯ ଶ୍ବରରୁ ଜଣା ପଡିଛି ବୋଧେ ଆଉ।
ଆଚ୍ଛା ଆଚ୍ଛା ତାହେଲେ, ତୁମେ ଆଜି କଣ ଖାଇଛ ଭାଇ?
ମୁଁ ଭାତ, ଡାଲି, ତରକାରୀ ଏବଂ ଭଜା ଖାଇଛି।
ଆଚ୍ଛା ଆଚ୍ଛା ତାହେଲେ ମୁଁ ଭାବୁଛି ଆଜି ଖାଦ୍ୟ ବିଷୟରେ ଚର୍ଚ୍ଚା କରିବା, କଣ କହୁଛ? ଆଛା ତାହେଲେ, ତୁମକୁ କୋଉଁ ଖାଦ୍ୟ ପସନ୍ଦ?
ଖେଳି ଖେଳି ହଁ।
ଭାଇ ତୁମକୁ କୋଉ ଖାଦ୍ୟ ପସନ୍ଦ ମୁଁ
ମତେ ହାଇଦ୍ରାବାଦି ବିରିୟାନୀ ଟିକେ ବ ବହୁତ ଭଲ ଲାଗେ।
ଆଚ୍ଛା ଆଚ୍ଛା, ଚିକେନ ବିରିୟାନୀ ନା ଅଣ୍ଡା ବିରିୟାନୀ?
ଚିକେନ ଅଣ୍ଡା ମିକ୍ସ୍।
ଆଚ୍ଛା ଆଚ୍ଛା ତାହଲେ ତୁମେ ସାଧା ବିରିୟାନୀ ଖାଅ ନା ନାଇଁ?
ସାଧା ବିରିୟାନୀ ମଧ୍ୟ ଖାଏ, ତମକୁ କୋଉ ଖାଦ୍ୟ ଭଲ ଲାଗେ?
ମୋତେ ତ ଭାଇ ମାଆଙ୍କର ହାତ ରନ୍ଧା ଭାତ ଡାଲି ସହିତ ଚାରି ପ୍ରକାର
ଆ ହ ବନ୍ଦେଇରେ କଣ
ହ୍ୟାଲୋ। ଭାଇ ତମ ପଛ ବା ଦୟାକରି କିଛି ଶାନ୍ତ ପରିବେଶକୁୁ ଆସି ପାରିବ କି ଯୋଉ ପ୍ରକା ଆମର କଥା ଭାଷାରେ କିଛି ବିଘ୍ନ ବିଧାୟକ ନ ଘଟିବ।
ହଁ ଶାନ୍ତ ପରିବେଶ କୁ ଆସିଗଲି।
ଆଚ୍ଛା ଆଚ୍ଛା ତ ତମ ପଛପଟେ ଏତେ ଗହଳି ସ୍ୱର କାହିଁକି ଶୁଭୁଥିଲା?
ଖେଳ ଚାଲିଚି ତ ସେଥିପାଇଁ ଟିକେ
ଆଚ୍ଛା ଆଚ୍ଛା ତାହେଲେ ତୁମର ବାରିପଟେ ଖେଳ ଚାଲିଛି କି?
ହଁ।
ଦୟାକରି ଶାନ୍ତ ପରିବେଶକୁ ଆସ ପାରିବେ କି ମୋ କାନ ବହୁତ କର କଷ୍ଟ ପାଉଛି ଆପଣଙ୍କର ପଛର ବ୍ୟାଗ୍ରାଉଣ୍ଡ ସ୍ୱର ସୁୁବିକି।
ଏବେ ବି ସ୍ୱର ଶୁଭୁଛି ନା କଣ?
ନାଇଁ ନାଇଁ ଏବେ ତ କିଛି ଶୁଭୁନି ଏବେ ତ ମୋତେ ଲାଗୁଛି ଯାହା ତୁମେ ଏବେ ଶାନ୍ତ ପରିବେଶକୁ ଆସି ଯାଇଛ।
କେତେଟା ବଲ୍ ହେଲାରେ? କାଲିିକି ଆମ ଗାଁରେ ଟୁର୍ଣ୍ଣାମେଣ୍ଟ ଅଛି ତ ସେଥିପାଇଁ ଜୋରଦଵାର ପିଲାମାନେ ଟିକେ ପ୍ରୟାସ ଚଲେଇଛନ୍ତି ଆଉ ପ୍ରସ୍ତୁତ।
ଆଚ୍ଛା ଆଚ୍ଛା ତାହେଲେ ଟୁର୍ଣ୍ଣାମେଣ୍ଟରେ ଖାଦ୍ୟ କଣ କରିଛ?
ଟୁର୍ଣାମେଣ୍ଟରେ ଚିକେନ ସହିତ ଭାତ ରନ୍ଧା ଯିବାର ବ୍ୟବସ୍ଥା କରାଯାଇଛି। ଚିକେନ ସହିତ ଡାଲି ଆଉ କରନ୍ତୁନି। କେବଳ ଭାତ ଆଉ ଚିକେନ ଏବଂ ଲେମ୍ବୁ ର ବ୍ୟବସ୍ଥା କରାଯାଇଛି।
ଆଚ୍ଛା ଆଚ୍ଛା ଚିକେନ ତାହେଲେ ବ୍ରଏଲାର ଚିକେନ୍ ନା ଦେଶୀ ଚିକେନ?
ବ୍ରଏଲର ଚିକେନ୍। ଆମର ଏପଟେ ଗୋଟେ ଭାଇଡି କୁକୁଡ଼ା ଫାର୍ମ କରିଛନ୍ତି ସେ ତାଙ୍କ ତରଫରୁ କାଲିର ଚିକେନ ଟା ଦାନ କରିଛନ୍ତି।
ଆଚ୍ଛା ଆଚ୍ଛା ତାହେଲେ ତୁମର ଟୁର୍ଣ୍ଣାମେଣ୍ଟ ସବୁ ଦାନ ଦକ୍ଷିଣାରେ ଚାଲିଛି ନା ନିଜେ ବି କିଛି ପଇସା ଲଗଉଛ?
ହଉ ଦାନା ଦକ୍ଷିଣା ଚାଲିଛି ନି ନିଜର ଟିକେ କମ ପଇସା ଲାଗୁଛି ଦାନା ଦକ୍ଷିଣା ହେଲେ ଅଧିକ ପଇସା ରେ ଚାଲିଛି। ଚାଲିଛି ବା।
ଆଚ୍ଛା ଆଚ୍ଛା ତାହେଲେ ତୁମର ଏଇଟା ଗୋଟେ ଗରିବ ସଂସ୍ଥା ଚାଲିଛି ତାହେଲେ।
ଗରିବ ଅଛନ୍ତି ନେତା ହେଲେ ଅଛନ୍ତି ନେତା ମାନଙ୍କଠୁ ମଧ୍ୟ ପଇସା କାଢା ବାରେ ଲାଗିଛି ଆଉ।
ଆଚ୍ଛା ଆଚ୍ଛା ତାହେଲେ ମୋ ହିସାବରେ ତୁମେ ଯଦି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛ ତ ପ୍ଲେୟର ମାନଙ୍କ ଖାଦ୍ୟରେ ବହୁତ ଧ୍ୟାନ ଦେବା ଉଚିତ କାହିଁକି ନା ସେମାନ ଖାଦ୍ୟରେ ଯଦି କୌଣସି ଅଭାବ ହୁଏ। ତାହେଲେ ସେମାନେ ଖେଳିବାରେ କିଛି ଭଲ ପ୍ରଦର୍ଶନ କରିପାରିବେ ନାହିଁ। ତ ତୁମେ ଯଦି ତାଙ୍କୁକୁ ଭଲ ପରିମାଣରେ ଖାଇବାକୁ ଦେବ ତାହେଲେ ସେ ଖାଇକି ଭଲ ପ୍ରଦର୍ଶନ କରିବା ସହିତ ତୁମ ଗାଁର ନାଁ ପୁରା ଉଚ୍ଚକୁ ନେଇଯିବେ।
ନାଇଁ ଆମର ଏପଟେ ଖାଇବା ପିଇବାର ପୁରା ଭର ଭରପୂର ବ୍ୟବସ୍ଥା କରାଯାଇଛି। କୌଣସି ମଧ୍ୟ ଖେଳାଳିଙ୍କର ଅସୁବିଧା ହଉନାହିଁ ପୂର୍ବବର୍ଷ ମଧ୍ୟ ଖେଳରେ କୌଣସି ଖେଳାଳି ମଧ୍ୟ କୌଣସି କମ୍ପ୍ଲେନ କରିନାହାନ୍ତି ଏ ବର୍ଷ ମଧ୍ୟ ସେହିପରି ହବ ବୋଲି ଆଶା ରହିଛି।
ଆଚ୍ଛା ଆଚ୍ଛା ତାହେଲେ ଖେଳାଳି ମାନଙ୍କର ଖାଦ୍ୟ ପାଇଁ ତୁମେ ଚାଉଳର ବ୍ୟବହାର କଉ ଚାଉଳ କରୁଛ ବାସୁମତୀ ଚାଉଳ ନା ବି ପି ଏଲ୍ ଚାଉଳ?
ନାଇଁ ନାଇଁ ବାସୁମତୀ ଚାଉଳ ପରା ଏକ। ଭଲ କ୍ୱାଲି ଭଲ ଗୁଣର ଚାଉଳ ବ୍ୟବହାର କରାଯାଉଛି। ତା ସହିତ ଭଲ ଭଲ ଖାଦ୍ୟ ପଦାର୍ଥ ମଧ୍ୟ ବ୍ୟବସ୍ଥା କରାଯାଇଛି।
ଆଚ୍ଛା ଆଚ୍ଛା ଆଚ୍ଛା ତାହଲେ ସେଓ ଏବଂ। କମଳା ରସର ଆ। ପ୍ଲେୟର ମାନଙ୍କୁ ଦେବାକୁ ଭାବିଛ ନା ଭାବିିନ?
ଯେହେତୁ ଖରା ହଉଛି ତାହାର ମଧ୍ୟ ବ୍ୟବସ୍ଥା କରାଯାଇଛି। କମଳା ଜୁସ୍ ଏବଂ। ଚଲା ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଆଛା ଆଚ୍ଛା ତାହେଲେ ଚଲା ପାଣି କେମିତି କରାଯାଏ ମତେ ତାର ଗୋଟେ ପ୍ରୋଷିକାର ବତେଇବ କି?
ଯେହେତୁ ଆମେ ଗୌଡ଼ ପିଲା ଆମର ଏପଟେ ଗାଈ ଗାଈ ସବୁ ଅଛି। ତା ସହିତ ଦହି ମଧ୍ୟ ତିଆରି କରାଯାଉଛି। ସେଥିରୁ ଚଲା ପାଣି ବ୍ୟବସ୍ଥା କରାଯାଇଛି ଆଉ। ଏଇ ଟୁର୍ଣ୍ଣାମେଣ୍ଟ ରେ ମୁଁ ଚଲା ପାଣି ଦେବାର ବ୍ୟବସ୍ଥାର ଦାୟିତ୍ୱ ନେଇଛି ଆଉ।
ଠିକ କଥା ଠିକ କଥା କାହିଁକି ନା ଯଦି ଟିମରେ ଯଦି ଗୋଟେ ଗୌଡ ପିଲା। ଗୌଡ଼ର ଜାତିର ଗୋଟେ ପିଲା ଯଦି ଟିମିରେ ଅଛି ତାହେଲେ ସେ ତାର କିଛି ଅଂଶ ପ୍ରଦାନ କରିବା ବହୁତ ଦରକାର ଯେହେତୁ ତୁମେ ଗୌଡ଼ ପିଲା। ତ ତୁମେ? ଚହ୍ଲା ସହିତ ଘୋଳ ଦହି ଏବଂ ଲସିର ବି ପ୍ରଦାନ କରିବା କଥା। କିନ୍ତୁ ମତେ ଲାଗୁଛି ତୁମେ ଟିକେ କଞ୍ଜୁସ ଅଛ ସେଇଥିପାଇଁ ତୁମେ। ଶସ୍ତା ଜିନିଷ ଚଲାର ଦାନ କରୁଚ।
ଯେହେତୁ ଲସି ଟିକେ ଅଧିକ ବ୍ୟୟ ବହୁଳ ହେଇଯିବ ସେଥିପାଇଁ ଟିକେ ଚଲାର ବ୍ୟବସ୍ଥା କରାଯାଇଛି ଆଉ। ଆପଣ ତ ଜାଣିଛନ୍ତି ଆମର ସଂସ୍ଥା ଦାନ ଦାନ ଦକ୍ଷିଣାରେ ଚାଲିଚି
ଆଚ୍ଛା। କିନ୍ତୁ ମୋ ହିସାବରେ ତୁମେ ଯେହେତୁ ଗଉଡ଼ ପିଲା ବର୍ଷକୁୁ ଥରେ ହିଁ ଟୁର୍ଣ୍ଣାମେଣ୍ଟ ହୁଏ ଏ ତ ତୁମେ ଚଲା ତ ଦହିରେ ପାଣି ମିଶେଇକି ମରିଚ ଗୁଣ୍ଡ ଘାଣ୍ଟିକି ଦେଇଦବା କଥା ତୁମେ ଲସି ଦେବା କଥା ବହଳିଆ ବହଳିଆ ଲସି
ଲସି ପାଇଁ ଆମ ପାଖରେ ପଇସାର ଅଭାବ ଅଛି ଆପଣ ତ ଜାଣିଛନ୍ତି ଆମେ ଘରେ ଖାଇକି ଶୋଇବା ଲୋକ
ହଁ ହଁ ଠିକ କଥା କହିଲ ଭାଇ ତୁମେ ଘରେ ଖାଇକି ଶୋଇବା ଲୋକ ପଇସା କଉଠୁ ଆଣିବ ତ ଏବେ ଗାଈ ଚରେଇବାକୁ ଯାଉଚ ନା ଛେଳି ଚରାଇବାକୁ ଯାଉଚ?
ଗାଈ ଚରେବାକୁ ଯାଉନି ଛେଳି ଚରେବାକୁ ଯାଉନି। ସବୁ ଲୋ ଲୋକ ରଖା ହେଇଚି।
ହେରା ରହିକି କ
ମଶା ଏବେଠୁ ତ ବର୍ଷା ଦିନ ଆରମ୍ଭ ହେଲାଣି ଟିକେ ଟିକେ ମଶା ହଉଚି ଆଉ ମ ଶା ମାରିବାକୁ ପଡୁଛି ରାତିରେ।
ଆଚ୍ଛା ଆଚ୍ଛା। ଗାଈ ମାନଙ୍କର ଗୋବର କିଏ କାଢ଼େ ତୁମେ କାଢ ନା ତୁମର ଲୋକମାନେ କାଢ଼ନ୍ତି?
ସବୁ ସମସ୍ତଙ୍କ ପାଇଁ ଲୋକ ରଖା ହେଇଛି ତାଙ୍କୁ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତାହଲେ ତୁମେ ରୋଜଗାର ପ୍ର ପ୍ରଦାନ କରୁଛ ଗାଁର ଲୋକମାନଙ୍କୁ କିନ୍ତୁ ନିଜେ ବେରୋଜଗାର ହେଇ ଘରେ ଖାଇ ପିଇକି ଶୋଉ
ହଁ କେମିତି ଜାଣିଦେଲ?
ହଁ ତମ କଥାରୁ ତ ଜଣା ପଡୁଚି ସେ କର କି ନାହିଁ ତୁମ ବାପା ମା ତମକୁ କେମିତି ସମ୍ଭାଳୁଛନ୍ତି ସେୟା ମତେ ଭଗବାନଙ୍କ ପାଖରେ ବିନତି ମୁଁ ଜାଣିପାରୁନି କେମିତି ତମ ଘରେ ତମକୁ ସମ୍ଭାଳୁଚନ୍ତି।
ଦି ଦିନି ଆଇ ଆମ ଘରେ ଜାଣିଯିବ।
ଆଚ୍ଛା ଆଚ୍ଛା ଦିଇ ଦିନ ପାଇଁ ତମ ଘରକୁ ଗଲେ ମତେ ଖାଇବାକୁ ଦେବ ନା ନାଇଁ?
ଦିଆଯିବ ଦିଆଯିବ ସମ ନିଶ୍ଚିତ ଭାବରେ ଦିଆଯିବ।
ଆଚ୍ଛା ଆଚ୍ଛା ତାହେଲେ କଣ କଣ ଦେବ ଭାବିଚ?
ଯାହା ଖାଇବ ତୁମର ଯାହା ଯାହା ପ୍ରିୟ ଖାଦ୍ୟ ଅଛି ସବୁ ଦିଆଯିବ।
ତାହେଲେ ମୁଁ ତ ଘରକୁ ଗଲେ ତୁମର ମୋତେ ତ ସାହି ପନିର ସହିତ ବଟର ନାନ୍ ଖାଇବାକୁ ଇଚ୍ଛା।
ଓଁ ତାହେଲେ ଦିଆଯିବ ନିଶ୍ଚିତ ଭାରେ ଦିଆଯିବ ପନିର୍ ଟିକେ ବନେଇବାକୁ ପଡିବ ତମେ ଯୋଉ ଦିନ ଆସିବ ତାର କିଛି ଦିନ ଆଗରୁ କହିଦେଇଥିବ ପନିର୍ ଟିକେ ବନେଇକି ରଖିଥିବ ରଖିବାକୁ ପଡିବ ଆଉ।
ଆଚ୍ଛା ଆଚ୍ଛା ତାହେଲେ ମତେ ବାସି ପନିର୍ ପନିର୍ ଦେବାର ରଖିଛ ନା କଣ?
ନାଇଁ ନାଇଁ ଯେହେତୁ ଆମର ତ ଏ ଏପଟେ କ୍ଷୀର ପ୍ରଚୁର ପରିମାଣ ରେ ଅଛି। ଯେତେବେଳେ ଦରକାର ହବ ସେତେବେଳେ ବନେଇକି ଦିଆଯିବ।
ଆଚ୍ଛା ଆଚ୍ଛା ତାହେଲେ ଯଦି ତୁମ ପାଖରେ କ୍ଷୀରର ପରିମାଣ ପ ଓମ୍ଫେଡ୍ କିମ୍ବା ପ୍ରଗତିର ଡେରି ଫାର୍ମକୁ କାହିଁକି ବିକିଦଉନା।
ଆମର ଏପଟେ ଯେହେତୁ ଯାତାୟାତର ସୁବିଧା ନାହିଁ ଟିକେ ବିକିବାରେ କଷ୍ଟ ହେଉଛି। ସେଥିପାଇଁଁ ବୁଲା ବେପାରି କି ବିକିବାକୁ ପଡୁଛି ଆଉ।
ଆଚ୍ଛା ଆଚ୍ଛା ତାହେଲେ ଅ ଏବେ ପ୍ରଥମେ ଯେ ମୁଁ ପଚାରିଲି ତୁମେ ଡାମ୍ ଆଡେ ବୁଲିବାକୁ ଆସିଛ? ତ ବୁଲାବୁଲି କରିବାକୁ ଯାତାୟାତର ସୁବିଧା ଅଛି କିନ୍ତୁ ବେପାର କରି ଦି ପଇସା ବାପା ମାଆଙ୍କୁ ସପୋର୍ଟ କରିବା ପାଇଁ ତୁମ ପାଖରେ ବହୁତ ଭ ବା ଅସୁବିଧା ଦେଖା ଯାଉଛି ନାଇଁ।
ସେଥିରେ ବି ଆମେ ବ୍ୟବସ୍ଥା କରୁଛୁ। ଦୂରକୁ ଯାଇ ଟିକେ କଷ୍ଟ କରି ଦବାକୁ ପଡୁଛି। ସେଥିରେ ଟିକେ ଅଧିକ ପଇସା ମିଳୁଛି ଆଉ।
ଆଚ୍ଛା ଆଛା ତାହେଲେ କାଲି ଟୁର୍ଣ୍ଣାମେଣ୍ଟରେ ରୋଷେଇଆ କିଏ? ତୁମେ ନା ବାହାରୁ ରୋଷେଇ କା ଡାକିଛ।
ନାଇଁ ନାଇଁ ଆମେ ରୋଷେଇ ନାାଇଁ, ଆମର ବ୍ରାହ୍ମଣ ପିଲା କେତେ ଅଛନ୍ତି ତାଙ୍କେ ରୋଷେଇ କରିବେ ଆଉ।
ଆଚ୍ଛା। ଆଚ୍ଛା। ତାହେଲେ ବ୍ରାହ୍ମଣ ପିଲାମାନଙ୍କୁ କେତେ ଟଙ୍କା ଦେବ ରାନ୍ଧିବା ପାଇଁ ନା ସେମାନେ ତାଙ୍କର ଭଲ କାମ କରୁଛନ୍ତି।
ଆଙ୍କେ ଭଲଟ ଟିକ କାମ କରିବି ଆଉ, ଗାଁ ର ଗାଁ ର ଟୁର୍ଣ୍ଣାମେଣ୍ଟରେ କିଏ କଣ ପଇସା ନେଇକ କାଁମ କରେ
ଆଛା ଆଚ୍ଛା, ତାହେଲେ ମୁଁ ଚାହୁଁଛି ତୁମେ ଗୋଟେ ପରିବେଶ ଶାନ୍ତପୂର୍ଣ୍ଣ ପରିବେଶକୁ ଯାଇକି କଥା ହେଲେ ମୁଁ ବହୁତ ଆଭାର ପ୍ରକଟ କରିଥାନ୍ତି, ଯେହେତୁ ତୁମ ପଛପଟୁ ବହୁତ ଆବାଜ ଆସୁଛି ତ ସେଇଟା ମୋ କାନକୁ ବହୁତ ତ ଆଘାତ କରୁଛି।
ଆମର ଏପର ଟିକେ ପିଲା ଯାହା ଟିକେ କାହାର ଯଦି ତହ କଣ ଟିକେ ସହିପାରନ୍ତି ନାହିଁ ଆଉ କିଏ କଣ କରିଦେଲେ ଆଉ।
ଆଚ୍ଛା। ଆଚ୍ଛା। ତାହେଲେ ତୁମେ ଯେମିତି ତୁମର ଆଛା ଆଛା। ତ ତୁମେ ଯେମିତି ତୁମର ସାଙ୍ଗମାନେ ବି ସେମିତି ଧରାପଡୁଛି।
ମୋ ସହିତ ମୋ ସାଙ୍ଗରେ କଣ ଏତେ ସଂଯୋଗ?
ଆଚ୍ଛା କାହିଁକି ନା ତୁମେ ଯେମିତି ବେରୋଜଗାର ଘରେ ଖାଇ ପିଇକି ଶୋଉଛ ଇଭିନିଂ ହେଲେ ବୁଲିବାକୁ ଆସିବ ଯାଉଛ ମତେ ଲାଗୁଛି ତୁମ ସାଙ୍ଗ ମାନେ ବି ସେମିତି ବେରୋଜଗାର, ଖାଇ ପିଇକି ବୁଲିବାକୁ ଆସି ଯାଉଛନ୍ତି। ମୋ ହିସାବରେ ତୁମେ ଦୁଇ ଲୋକ ଗୋଟେ ହୋଟେଲ ଖୋଲିକି ରୋଷେଇ କରିକି ଲୋକମାନଙ୍କୁ ଯଦି ଖାଦ୍ୟ ପରସିିଥାନ୍ତ ତାହେଲେ ଲୋକମାନଙ୍କର ଆଶୀର୍ବାଦ ସହିତ ଦୁଇ ଟଙ୍କା ରୋଜଗାର କରିପାରିଥାନ୍ତତା। ନ୍ତ।
ମୁଁ ଭାବୁଛି ଏଥର ଆମ ଗାଁ ଡ୍ୟମ୍ ପାଖରେ ଗୋଟେ ହଁ ଭୋଜନାଳୟ ଖୋଲିବି ଆଉ।
ଆଚ୍ଛା ଆଚ୍ଛା, ଠିକ ଠିକ କଥା ଭାବିଛ କାହିଁକି ନା ଡ୍ୟାମ୍ ଗୋଟେ ପରିବେଶ, ଯେଉଁ ପରରିକା ପରିବେଶ ସେଠିରେ ଯଦି ଲୋକମାନେ ବୁଲିବାକୁ ଆସନ୍ତି ତାହେଲେ ସେମାନେ ସେମାନେ ଭଲ ରୋଷେଇ କରିକି ଦେବ ତ ସେମାନେ ନିଶ୍ଚୟ ଖାଇବେ ଏବଂ ତମେ ଦୁଇ ପଇସା ରୋଜଗାର ବି କରିପାରିବ ଏମିତି ଘ ରେ ଘର ମାନ ଘରେ ଖାଇବ କେମିତି?
ସେଥିପାଇଁ ମୁଁ ଆଉ ମୋ ଦି ତିନିଟା ସାଙ୍ଗ ମିଶି ଭାବିଛୁ ଏଇ ବ୍ୟବସାୟଟା ଆରମ୍ଭ କରିବାକୁ ଆଉ।
ଠିକ ଅଛି ଠିକ ଅଛି ତ ତୁମର ବ୍ୟବସାୟ ଆରମ୍ଭ କରିବା ପାଇଁ ଲାଗିପଡ଼ ଏବଂ ଯାହାବି ଯଦି ସାହାଯ୍ୟ ଦରକାର ତାହେଲେ ମତେ ବିନା କିଛି ଭାବିକି ମତେ କଲ୍ କର। ମୁଁ ତୁମର ସାହାଯ୍ୟ କରିବା ପାଇଁ ସଦାବେଳେ ଆଗରେ ଠିଆ ହେବି, ସବୁବେଳେ ଦେଖିବ ଯେ ସାଙ୍ଗ କରିବାର ଲାଇନ ରେ, ହଁ କାହିଁକି ନା ସାହାଯ୍ୟ କରି ଲାଇନ ରେ ଯଦି ତୁମେ ଦେଖିବ ତ ମୁଁ ହିଁ ତୁମ ଆଗରେ ଠିଆ ହେଇଥିବି। ତମକୁ ଯେତେବେଳେ ବି ଦରକାର ମୁଁ ସେତେବେଳେ ତୁମକୁ ସାହାଯ୍ୟ କରିବି ରାତି ବାରଟାରେ ବି ଫୋନ କଲେ ମୁଁ ସାହାଯ୍ୟ କରିବି। କରିବ।
ଆଜ୍ଞା।
ତ ଠିକ ଅଛି। ଏବେ ମୋର ଟିକେ କାମ ଅଛି। ତ ମୁଁ ଏବେ ରଖୁଚି। ତୁମେ ମତେ ଫ୍ରି ହେଇ କଲ୍ କର ଆଉ କେବେ ଠିକ ଅଛି ଠିକ ଅଛି।
ହଉ ରଖିଲି ଭାଇ।